ହ୍ୟାଲୋ। ହ୍ୟାଲୋ ହଁ। କଣ କରୁଛ?
ଏଇ ଡ୍ରେସ ବିସି କାଟୁ ଥିଲି।
ଆଜି ରଜରେ ବି ସିଲେଇ କରୁଛ?
ନାଆଲେ ଏଇ କାମ ସଇଲା ଏଇନା ଯେ ଆସି କାଟୁଥିଲି ମୁଁ କହିଲ ଦେଖି ଟାଆ ହବ ସେଟା ସିଲେଇ କରିବ ବୋଲି କଲେଜ ଡ୍ରେସ ଟା ତ। ହଁ ରଜ ପରେ ପରେ କଲେଜ ଖୋଲା ହବ ଆଉ କ ଆମ ଘରକୁ ଯଦି ଯଦି ପଳେଇମି ଆଉ ଏଇନା କରିପାରମି କି?
ଘରୁ କୋଉଦିନ ଯିବ
ଏ ଠିକ ହେଇନି କୋଉଦିନ ମୁଁଯିବି ମୋର ହଁ କାମଦାମ ଯୋଉଦିନ ସରିବ ସେତେବେଳେ ସରିବ ମତେ
ଗୋଟେ ବ୍ଲାଉଜ ପିସ ବ୍ଲାଉଜ କ କପଡ଼ା ଦେଇଥାନ୍ତି ସିଲେଇ କରିବାକୁ ପୂଜା ଆସିବ ନା ଚାରିଟା ବଳେ
ନା ନା
ଓ ନହେଲେ ତାଙ୍କର ସେ ପଳେଇଛନ୍ତି। ଢେଙ୍କାନାଳ ଓ ହୋ।
ଢେଙ୍କାନନାଳ ପଳେଇଛନ୍ତି।
ଯାଣିଲ
ନା ଲୋ ସ୍ଟାଟସ ପକଉଛନ୍ତି ଦେଖିଛି ଯେ ହେଲେ କୁଆଡେ କିଏ ଯାଇଛନ୍ତି ଆଉ ଏତ କଥା ଆମେ ଜା ତୁ କୋଉଠି
ସେ ତାଙ୍କ ସ୍ଵାମୀ ଯୋଉଠି ଅଛି ସେଇଠିକି ଯାଇଛନ୍ତି।
ଅ ହଁ ହଁ ଯାଆନ୍ତୁ ତରେ ବୁଲା ବୁଲି କରି ଆସନ୍ତୁ।
ଆଉ। କଣ ଖାଇଛ? ତମେ ତ ସାଧା ଖାଇଥିବ ଆଜି।
ନା ମୋର ପା ଆଜି ଚତୁର୍ଦ୍ଦଶୀ।
ଅ ହୋ। ନା ଚର୍ତୁଦଶୀ ନ ହେଇଥିଲେ ବି ତମେ ସାଧା ଖାଇଥାନ୍ତ।
ହଁ ଚତୁଦ ଆମର ଯାହାହେନେ ବି ସାଧା ହବ। ତାପରେ ମୋର ପରା ଚତୁର୍ଦ୍ଦଶୀ ଆଜି। ହୁଁ।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
ପା ଏ ମନ୍ଦିର ଫନ୍ଦିର ଯାଇକି ଆସିକି ଛୁଆ କେହି ନାହାନ୍ତି ଏ କା ବଡ ପୁଅ ଟା ଅଛି ଆଉ କେହି ଛୁଆ ନାହାନ୍ତି।
। ଆଉ ଝିଅ ଟା ମାମୁଁ ଘରକୁ ପଳେଇଛି।
ଝିଅ ବି କାଲି ରାତି ତାର ପଳେଇଛି।
ରାତି କାହା ସାଙ୍ଗରେ ଗଲା?
ମୋ ନନା ଆସିଥିଲେ।
ହଁ ଆଉ ତମେ ମା ପୁଅ କାଲି ସଂକ୍ରାନ୍ତିରେ ଯିବ ବୋଧେ
ଦେଖିଆ କଣ ହଉଛି।
କେତେ ଦିନ ବସେଇକି ତମର ଆମର ପା ମା ଯାଇଥାନ୍ତେ ତାଙ୍କ ଘରକୁ ଗଲେ ନେଇ ପିଇସା ଏମିତି ହେଲେ ତ ଆଉ ଗଲେନି କିଏ ଠାକୁର ପୂଜା କିଏ କରିବ, ଆଉ ଧୂପ କିଏ ଦବ ସେଥିପାଇଁ ଆଉ ଗଲେନି।
ହଁ ହଁ।
କାଲି ସଂକ୍ରାନ୍ତି।
ହଁ।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
ତୁ ଫୁଣି ତମ ଘରକୁ କୋଉଦିନ ଯିବୁ?
ଆଉ ଘରକୁ ଯାଇ କଣ କରିବି କି? ସେଇ ନାନୀ ଘରୁକୁୁ ପା ଜିବି। ସେ ନଅ ଦିନି ରେ
ଆଉ ତମ ଗାଁକୁ ଯିବୁ ନାଇଁ?
ନାଁ ମ ଆଉ ତ ଏଇ ପାଳିକ ସି ପାଳିିବି ଆଉ ପାଳିନି ଆଉ ନାନୀ ଆଉ ବାପ ଘରେ ଆଉ କଣ କରମି, ସେ ନାନୀ ଘରକୁ ଯିବି ବାପ ଘରକୁ ଯିମି ସେଇ ଟେ ହେଇଗଲେ ଟିକେ ମାନେ ଶୁଦ୍ଧଫୁଦ୍ଧ ହେଇହୁଆ ସାଇଲା ପରେ ଯିମି। । ଆଉ ଖରା ତ ଆଜି ଜୋର୍ ନଅଟା ବେଳକୁ।
ସେ ମେଡିକାଲ ରେ।
ନା ନା ଘରକୁ ଆଣି ଆସିଥିଲେ, ଘରେ।
କାଲି ବା କାଲି ବା ମେଡିକାଲ୍ ନେଇ ଯାଇଥିଲେ।
ହଁ ନେଇଥିଲେ ଡାକ୍ତରଖାନା ନେଇଥିଲେ ନେଇକି ଆଣିଥିଲେ। ଡକ୍ଟର ନା ଡା ଡକ୍ଟର ଫେରେଇ ଦେଲେ। କହିଲେ ନେଇଯାଅ ଘରକୁ ନାକ ବାଟେ ନିଶ୍ଵାସ ଯାଉନ ।
ହୁଁ ହୁଁ ହଁ। ହଁ। ଫଟୋ ଅବର ଧାରଥିଲେ।
ନା ଭୁ ଭୁବନ।
ହଁ।
ହୁଁ।
ଭୁବନେଶ୍ଵର।
ହଁ।
ଭୁବନେଶ୍ୱର ମେଡିକାଲ ନେଇଥିଲେ।
ହଁ ନା ନା ସେଠିିନ ନେଇଥିଲେ ପହର ଦିନ ହଁ ଆଜି ମଲେ ସକାଳେ ବା। ଆଜି।
କାଲି ପଦିନରୁ ପାଟିିବାଟେ ନିଶ୍ୱା ସେ
ହଁ ନା ମ କାଲିଠୁ ମାନେ ନି ଶ୍ୱାସ ଟିକେ ଟିକେ ଯାଉଥିଲା କାଲିଠୁ।
ହୁଁ।
ଯାଉଥିଲା ପାଟି ବାଟେ ନାକ ବାଟେ ଏତେ ଯାଉନଥିଲା କମି ଯାଇଥିଲା।
ହୁଁ ହୁଁ।
ଆଉ। ଖରା ଆଜି ଜୋରେ ହଉଛି।
ହଁ ବା।
ହଁ ବା ଖରାକୁ ବାହାରି ହଉନି। ଏତେ ଜୋରେ ଖରା ହଉଛି।
ହଁ ହଁ।
ପୁଅ ଟା ବି ନଥିଲା ଯାଇଥିଲା। ସେ ଦୋକାନ ଆଡେ ଯାଇଥିଲା ଟିକେ ହେଲା। ଗାଧେଇ ଦେନେ ସକାଳୁ ତଳେ ଗାଧେଇକି ଯାଇଥିଲା। ପୁଣି ଦୋକାନରୁ ଆସିଲା। ପୁଣି ତ ଦେହ ଗରମ ହେଇଗଲା। ପୁଣି ଗାଧେ ହୁ ହେଠୁ ଦୋକାନରୁ ତାର ଚ ଲେଟ କୁରକୁରି ସେଟା ଥଣ୍ଡା ଫଣ୍ଡା ପିଇ ଦେଇକି ପଳେଇ ଆସିଛି। ପୁଣି ଘରେ ଆଉ। ଥର ତାକୁ ଗଲା ମତେ ପୁଣି ଥରେ ଗା ଗାଧେଇ ଦେ ପୁଣି ଥରେ ଗାଧେଇଦେନି ଗାଧେଇ ଦେଇକି ଭାତ ଖୁଆଇକି ଏଇଟି ଖେଳୁଛି।
ହୁଁ ହୁଁ।
ବର୍ଷା ହବ ଗରମ ଯେମିତି ହଉଛି।
ହଁ ବା କସିକି ଗରମ ତ ହଉଛି କଣ ହବ କିଏ ଜାଣିଲା ଏଇବା ତୋ ଭାଇ ହେରିକା ହାଟକୁ ଯାଇଥିଲେ ଯେ ଛୁଟି ବାର ହାଟକୁ
ହଁ ହଁ ଛୁଟିବାର ହାଟକୁ ନେଇକନ୍ତି ଯୋଉ ଆମ ଗାଁ ହାଟ ନା
ହଁ।
ହଁ ହଁ ହଁ ଆସି ସାରିଲେଣି କି?
ଆ ଯୋଉ ଖରା ମରା ହଉଛି ପଳେଇ ଆସିଲେ ଶୀଘ୍ର।
ହଁ।
ତାପରେ ଆଜି ରଜଟା
ରଜଟା ହଁ ରଜଟା କିଏ ଆଉ ଏତେ କଣ ନେବେ କି କିଏ କଣ ଫଟ ଫଟ ନେବେ ହୁଁ
ହଁ ଖରାବେଳେ ହଉଛି ପଳେଇଆସିଲେ ଶୀଘ୍ର ଆଉ।
ହଁ ହଁ ଆଉ କୁଆଡେ ଯିବ ବୁଲିବାକୁ ନା କୁଆଡେ ଯାଇନ ଏକା ସେ ତ ଘରକୁ ଯିବ ବ ତମର ସିଲେଇ ଧରି ଦେଇଛ ସିଲେଇ ସଇଲେ ଆ ସିଏ ତମ ସାନ ଯା ଯାଇଛନ୍ତି ନା ଆମେ ତା ଘରୁ
ନା ଏମ ଦେବ ନା
ହଁ
ହଁ ସିଏ ପା ଗଲାଣି ଶୁକ୍ରବାର କତରୁ
ସେ ଗଲେ ତମେ ରୋଷେଇବାସ ସବୁ କ ଥ ଯିବ କୁ
ହଁ ସେ ଆସ ଆମ ସାନର ତାର ହାଣ୍ଡିଶାଳକୁ ଯିବନି କାଲିଠୁ ଯିବ ହାଣ୍ଡିଶାଳକୁ।
ଓହୋ। ସେ କହିଲା ମୋର ବା ମନେ ନାହିଁ ଆଜି ହାଣ୍ଡିଶାଳକୁ ହାଣ୍ଡିଶାଳକୁ ପଳେଇନି ଭାତ ବାଢ଼ିଦେନି ମୋର ମନେ ନାହିଁ ସେ ହାଣ୍ଡି ପାଗ କରିବ ଆଉ କଣ କ
ଆଉ ସେ ରାତି ଶୋଇଲା ବେଳକୁ ବାରଟା ଆଉ ଉଠିବୁ ଯେ ଏ ରାତି ଚାରି ରୁ ଆଉ ଉଠିଲେ ମତେ କୋଉ ଭଲ ଲାଗୁଛି ସୁଧା ମୋ ଦେହର ଭଲ ଲାଗୁନି ଖାଲି ଅବାଗିଆ ଅବାଗିଆ ଲାଗୁଛି ଫୁଣି ଆଜି ଓପାସ କାଲି ଓପାସ। ହୁଁ
ଏ ସଂକ୍ରାନ୍ତୀ କର ନା?
ହଁ
ସେୟା ବା ଚତୁର୍ଦ୍ଦଶୀ ଉପାସ ସଂକ୍ରାନ୍ତି ଉପାସ ଭାତ ଖାଉ ଖାଉ ପରଦିନ।
ହଁ
ସେଇଟା ଫୁଣି ଉପାସକୁ ଏଇ ସିଲେଇ କରୁଛ ବେଶୀ ଅଣ୍ଟାକୁ ଆଣ୍ଠୁ ଗୋଡ ବେଶୀ
କଣ କରିବ
ମୁଁ ପା ଯେତେବେଳେ ସେଇ ଥିନି ନାନୀ ଘରେ ସିଲେଇ କରୁଥିନି ମୁଁ ସେତେବେଳେ ଶିଖିଥିନି ବ୍ଲାଉ ହୁଁ ହୁଁ ହୁଁ ଡ୍ରେସେ ତ ଛାୟା କି କରିବୁ ସିଲେଇ ଖାଲି ଅଣ୍ଟା ଫଣ୍ଟା ଘଣ୍ଟେ ବସି ସିଲେଇ କରିବୁ ଅଣ୍ଟା ଅ କୁହନ୍ତୁ କଣ ହେଇଛି?
ହୁଁ, ହୁଁ।
ସେୟା ତମର ଅଭ୍ୟାସ। ହେଇଗଲା।
ନା ମୋର ସେମିତି ଏତେ କିଛି ହଉନି।
ହଁ। ପୁରା ଦିନେ ଗୋଟେ ଛୁଞ୍ଚିଟେ ଗଳି ଯାଇଥିଲା। ଦିନେ ଗୋଟେ ଛୁଞ୍ଚିଟେ ଗଳି ମାନେ ଏପଟରୁ ଗଳି ସେପଟରେ ବାହାରିଥିଲା।
ଏଇ ହାତରେ ନା?
ଆଙ୍ଗୁଳିର ଛୁଞ୍ଚିଟ ଏଇ ଯୋଉ ମୋଟା ଛୁଞ୍ଚି ଟା ନୁହଁ ନା? ସେ ଯୋଉ ମେସିନ୍ ଛୁଞ୍ଚି ଟା ସେଟା ସିଲେଇ ଛୁଞ୍ଚିଟା। ଆ?
ହଁ ସେଇ ହାତରେ ବଲ ଯାଇଥିଲା।
ହଁ ହା
ହଉ ସେମିତି ଏଇଥର ମୋ ଦିନେ ଏଇ ନ କ-କଉ କଣରେ ଗଲିଗଲା ସେମିତି ଦିନେ। ସେ ମୋ ଝିଅ ଛୁଆ ହେଇଥିଲା ସେମିତି। ଆମର ଏତେବେଳେ ପୁର୍ଣ୍ଣା ଘରେ ଥିଲନୁ। ମୋ ଝିଅ ତାର ଛୁଆ ହେଇଥିଲା। ଆମ ମିତା ଆସିଲା ସିଏ ବି ବେଶୀ ବଡ ହେଇନଥିଲା ମିତା ଟା କଣ କହୁନ ସିଲେଇ କରୁଥିଲା। ସିଲେଇ କରୁଥିଲା ଇଏ ପୁରା ଛୋଟ ହେଇଥିଲା। ସିଏ ଏଠି ହାତରେ ଦେଇଚି, ଇଏ ଲକ୍ଷକରିନେଇ ଇ ମେସିନ ଟା ଚଲେଇ ଦେଲା ତା ହାତ ଟା ଫୁଟିଗଲା।
ହଁ ବା। ସବୁ ସବୁ କାମ କଲେ ଯାହା ହେଲେ ତାର ବାହାରିବ।
ମୁଁ ତ ଏ ଯଉ ପଇନି ଯା ଗାଡିରୁୁ ନା
ହଁ ଆମ, ମୁଁ ନଥିଲି ଆମ ଘରେ ଯାଇଥିଲି। କହୁଥିଲ।
ହଁ ଦି ତିନି ମାସ ହଉ ଚି ସିଲେଇ କରିନି, ତାପରେ ପୁଣି ସେ ସିଲେଇ କରିନି କଣ ସିଲେଇ ରେ କେତେ ଦିନ ଛାଡିକି ରହିବୁ। ଆରେ ସ
ରହିବୁ। ସେ ତମେ ଏଟା କରିଚ। ହଁ ତମେ କରିଲଣି ସେଟା। ହଁ ଆଉ ଆଣିବି ପୁଣି ହଁ ପା ଯାହାଫଳର ଯେ ଶୁଣ ଯିଏ ଥରେ ପଇସ ସା ରୋଜଗାର କଲାଣି ତାକୁ ସେଇଟା ଟାଇମ୍
ଆଉ ପୁଣି ଦି ତିନି ମାସେ ଛାଡି, ଛାଡିଦେଇକି ପୁଣି ସିଲେଇ କଲେ ମୋ ବଥା ବା ଆଣ୍ଠୁରେ ମୋର ବର୍ଷେ ବଳିଆ ବଥା ରହିଲା।
ହୁଁ
ଏଥର ଟିକେ ବଥା କମିଛି। ଏଥର ସବୁବେଳେ ଏ ଏତେ ନୁହେଁ ହାତ ମାଇଲେ ଟିକେନାକୁ ଲାଗୁଛି
ଏ ଘରକୁ ଯାଇଥିଲି ସେ ଯୋଉ ହୁଁ ଆ ଏ ମାରିଦଉନ ବରଫ।
ନାଆ
ଗୋଟେ ପଲଥିନରେ ପୁରେଇ ଘରୁକୁ ଯାଇଥିନି ଯେ ମା କହିଲେ କହିଲେ ଏମିତି ସେ ପଡିଛି ଗାଡିରୁ କୁଆଡେ ଯାଉଥିଲେ କିଆଡେ ଯାଉଥିଲେ କେଜାଣି ସେ ଭାଇ ସହିତ
ନା ଲୋ ତା ଭାଇ ସହିତ ନୁହେଁ।
ଆଉ
ନା ମୁଁ ଯାଇଥିନି ଏଇ ଯୋଉ ଗ୍ରୁପ୍ ଥିଲା ବ୍ୟାଙ୍କରେ କାମ ଥିଲା ଏଇ ଯୋଉ ଏ ଗାଁରେ ଗୋଟେ ପିଲାଟେ ତା ସହିତ ଯାଉଥିଲି ଦି ଜଣ ଯାଉଥିଲୁ ପଇଲୁ। ହୁଁ।
ଦି ଜଣ ସ୍ତ୍ରୀ ଲୋକ ଯାଉଥିଲ?
ହୁଁ
ଆଉ ସେଇଥିପାଇଁ ପଇଲ। ତମେ ପଛରେ ବ ଲୋ
ହଁ
ସେଇଆ ପା
ଯୋଗ ଯେତେବେଳେ ଯାହା ହବ ନାଉ।
ହଁ ଯୋଗ ହଁ ଯୋଗ ନଥିଲେ କିଛି ହବନି।
ହୁଁ
ଯା ହଉ ଅଳ୍ପ କେ ବଞ୍ଚିଗଲ। ମାନେ କିଛି ଗୋ ଦଶା ଥିଲା ସେ କଟିଗଲା।
ହଁ
ହଁ ଖାଇସାରିଲଣି ନା?
ହଁ ଏଇ ଟିକେ ହେଲା ଏଇ ମାନେ ଏଇଟା କିଏ ମୋ ନାଗି ଏକୁଟିଆ କଣ କରିବେ ଏ ଖରା ଗରମରେ
ସେଇପାଇ ଏକୁଟିଆଇ ତାଙ୍କର ଖାସି ମାଂସ ଆମର ଖାସି ବାଂସ ଇଏ ଆମେ କଣ ଇଏ କହନ୍ତି ଜାଣିଥିଲେ କି ଏମତି ହବ ବୋଲି। ସେ ଯୋଉ କହିଦେଇଥିଲେ ସେ ଖାଜାଦ ଙ୍କୁ ସେ କିଲେ ପରେ ହବ ଖାସି ମାଂସ ଆଣିଥିଲେ। ସେଗୁରା ରାନ୍ଧିଲି ସେମାନେ ଖାଇଲା ମୁଁ କଣ ଖାଇମି କି ମୁଁ ବାରିଛି। ଝୁଡଙ୍ଗ ପୁଟଳ ଆଳୁ ଦି
ସନ୍ତୋଷ ଆସିଛି କି ଘରକୁ?
ସନ୍ଧ୍ୟାବେଳେ ଆସିକି ପହୁଞ୍ଚିଲି ସାଡେ ପାଞ୍ଚଟା ପଳେଇଯିବେ ସୁଧା, ପଳେଇଵା ପୁଣି ସେ ଦଶ ଦିନ ଆଡ଼କୁ ଆସିଵା ଅଛି।
ହୁଁ
ଆଉ କଣ କରିବୁ, ଆମ ପା ଯାଇଥାନ୍ତୁ ସୁଧା ଦେଖିବାକୁ ଗା ହା ତ ଯାଇଥାନ୍ତୁ ଏଇନା ବସ
ତାପରେ ପାଖ ହେଇଥାନ୍ତା କି ଅଲଗା କଥା।
ଆମେ ଗଲା ବେଳକୁ ପିସାଙ୍କୁ ନେଇ ନେଇ ସାରିଥିବେ ପୋଡିି ସାରିଥିବେ। ଭଲ ଭାବରେ ଦେଖିବାରେ ମୁହ ତ ଯିବୁ କଣ ମୁଁ ବି ଯାଇଥିଲି ଯାଇଥିଲି ମୁ ଦେଖିବାକୁ ଏଇ ତି ଆସୁଛି
ହୁଁ,
ହଉ ପୁଅ ଟାକୁ ଖାଇବାକୁ ଦଉଛି ହାଁ।
ହଁ।